ହଉ ତାହେଲେ ପଳେଇ ଆବେ।
ଏଇଠି ଯାଉଛି ଚାଲି ଚାଲି ଖରାରେ ଆଉ।
ହୁଁ ହୁଁ ତମର ଏରୋପ୍ଲେନ ଉଡୁନି କି?
ଏରୋପ୍ଲେନ ନା ହଉ କଣ ଉଡିବ।
ହୁଁ ହୁଁ ଉଡୁନି ତମ ଆମର ହେଇଟା ହେଲିକାପ୍ଟର ଉଡ଼଼ୁଛି।
ହୁଁ।
ହୁଁ ହୁଁ।
ଖରା ଖରା ପରିକା ହଉନିରେ ପୁ
ତତି ଯାଉଛି
ଓଲ ନା।
ଆମ ଆଡେ ଆଉ କ୍ରିକେଟ ଖେଳୁନାହାନ୍ତି କି?
ଉଁ ହୁଁ ନାଇ ଦ।
ଥରେ ଜଗିକିରି ନେଇଆ।
ହଁ ହଁ।
ତଳେ ପଇସା କାଟିଦବ। ଯାଇଥିଲୁ ବ୍ୟାଙ୍କ ହଁ। ହାଲୋ।
ହାଲୋ।
ହଁ।
ଆଉ କଣ ଗୋଟା ଗାଈ ଦେଖ।
କିରେ ମୁଁ ପଚାରିଲି କୁ ଉଁ କହୁଥିଲି ନା ନାଇଁ କହିବ ବୋଲି।
ହୁଁ ହୁଁ ତମ ଆଡେ କେନାଲ ନାହିଁ ଯୋଉ। କେନାଲ। କେନାଲ କେନାଲ ନାହିଁ ତମ ଆଡେ କିି ‌।
ଅଛି ପାହାଡ଼ ଅଛି କେନାଲ ଅଛି।
ଉଁ ଉଁ ଅମ ଆଡେ ତ ବଡ ବଡ଼ କେନାଲ ଆଉ। ଆମର ଏଇ ବର୍ଷ ଯେବିଟି ଜଣା ହବ।
ହୁଁ।
ହୁଁ। ମୁଁ ମଝି ସାହି ତାଙ୍କର ଏସ୍ ଟି ବି ଜାଣିଛନ୍ତି।
ଉଁ ଉଁ।
ଯୋଉମ ଇଏ ମ ଆଉ ତମ ଗାଁରେ ଘାଣ୍ଟିବା ଆଇଥିବ ଆଉ। ଗାଡି ତ ବାଗେଇ ହେଇଯାଇଥିବ ଆଉ।
ହୁଁ। ହୁଁ ହଁ ହଁ।
ହୁଁ ହୁଁ।
ଏଇଥରକ ଆମର ସତର ତାରିଖ ଆଡୁ ଚାରି ପାଞ୍ଚ ଗାଡି ଯାଉଛି ଆଉ।
ହୁଁ ହୁଁ। ଆଜି ରାତିରେ ଛାତ ଉପରେ କରିଦବା ସବୁ କମପ୍ଲିଟ ଟ୍ୟାକ୍ସ ରା।
ହୁଁ ହୁଁ। କାଲି ମୁଁ ବା ଖାଇକି ଦି ତୋଠୁ କଲ କଲି।
ମୁଁ ଖେଳୁ ଥିଲି ଯା ଉଠେଇ ଲିନି।
ମୁଁ ଗଲି ଶୋଇ ପଇଲୁ ବୋଧେ ମୁଁ ଆଉ ଗଲିନି ମୁଁ କଇଲି ଉଠଉନି କାହିଁ ଶୋଇ ପଡିଛି ବୋଧେ ଆଉ।
ତୁ ଆଇଥାନ୍ତୁ ନା।
ମୁଁ ଆଉ ଜାଣିଛି ଦଶଟା ଦଶଟା ପ୍ଲସ ହେଇଗଲା ମୁଁ ଭାବିଲି ଆଉ ଶୋଇ ପଡିଲା ବୋଧେ। କଲ ଦି ଥର କଲି ଯେମତି ଉଠେଇଲୁନି ସେଠୁ ମୁଁ ବି ମୋବାଇଲ ଦେଖିଲି ବସିକି। କାଇଁ ଯିବି ସଳା ଶୋଇ ପଡିଥିବ।
ଓହୋ।
ହୁଁ ହ
ତାପରେ।
ଆଉ କଣ ଆଉ ଭଲ
ହଁ।
ହୁଁ ତମ ଗା କମ୍ପାନୀ ନାହିଁ ନୁ।
ଆ।
କମ୍ପାନି ତମ ଗାଁ ରେ ଅଛି କମ୍ପାନୀ ପ୍ଲାଣ୍ଟ।
କ ହଁ ବା ଏଇଟା ଯାଉଛି ହେଠିକି।
ତମ ଗାଁ ରେ କମ୍ପାନି ଅଛି।
ହଁ ଆମର ଅଛି ଏଠି ବଡ଼
ଉଁ ମିଛୁଆ ଆଇରନ କମ୍ପାନି ‌ ନା ଆଉ କଣ ମୁଁ ତୁ କାଇଁ ଦେଖିନି।
ଆମର ସେଇଠ ପୀିତା ଆଡେ।
ବିିଲ ଆଡେ ମୁଁ କାଇହିଁ ଦେଖିଚି ମ।
ନିମ ଆଡେ ଅଛି।
ଓ ହୋ।
ହୁଁ।
ହେଇଥିବ କହୁଚୁ ଯଦି ହେଇଥିବ।
ହଁ ଆମର କାମ ଅଛିନା।
କଣ?
ଶୁଣ।
କଣ କହୁଚୁ?
ମୁଁ କହିଲି କଣ ଆଉ ଖେଳୁନା ତ କ୍ରିକେଟ ତମ ଆଡେ ଆ ଆମର ମ୍ୟାଚ ଅଛି ଏବେ ପା।
କାହା ସ
ଏନର୍ଜି ଲେଭେନ୍ ଭଦ୍ରକ, ଏନର୍ଜି ଲେଭେନ କଣ? ଇମେଜ ଇଲେବେନ।
ଆରେ ନା କହନି।
ଓ ହ ତାଙ୍କ ଟିମ୍ ସହ ଅଛି ଆଉ।
ଅ ହ।
ହୁଁ। ଆମର ସବୁ ଖେଳିବ ଏଇରା ପିଲା ଆମର ତ କେତି ଭଲ ପିଲା ରା।
ଅ ହ।
ଏକେଲା ଏକେଲା ଏଟି ଆମର ଆଉ
ବାଟା ତମେ ତତେ କୋଉ ବାଡେଇଚି।
ନାଇଁ ମୁଁ ବାଡ଼େଇବି ସେଞ୍ଚୁରି ବାଡେଇବି।
ତତେ ଖେଳିବେ କି?
ଆଉ?
ହାଁ?
ହଁ ହଁ।
ହଁ ଦେଖିଛ ଆମେ କେମତି ତୁ ଛକା ବାଡାଉ। ଛକା ବାଡେଇକୁ କି ଆଉଠୁ ହେଇକି ବସିବୁ।
ମ୍ୟାଚ ରାର
ଫ୍ଲପ ମ୍ୟାଚ କଣ ଫ୍ଲପ ମ୍ୟାଚ।
ହୁଁ।
ଆଁ।
ପ୍ଲପ ହେଇଯାଏ ଆଉ ହେଲମେଟ ଭାଇଡର
ଦେଖୁଚୁ ହେଲମେଟ ରାଇଡର।
ଝଗଡା ହେଇଚି ହେଲମେଟ ପିନ୍ଧିକି।
ସିଏ ତ ତାଠୁ ବଳେ କି।
କିଏ?
ଏ ତମ ଘର ପାଖରୁ ଯିଏ। ମୋ ଘର ପାଖରୁ ସେ ଘର ଟା ହଁ ସେ ତାଠୁ ବଳି କି।
ଲାଟିନ ଯାଉଥିବ ଯଦି ଘରେ ଲାଟିନ ଯାଉଥିବ ହେଲେମେଟେ ପିନ୍ଦିକି ଯାଉ
ହଁ ରେ।
ଟିନ ଝାଡ଼ା ଯାଉଚ ଗୋଟେ ହେଲେମେଟ୍ ଧରିକି। ମୁଁ ଭାବିଲି ଏଟା କୁଆଡେ଼ ଯାଉଥିବ ବୋଧେ। ଏ ଶଳା। ମୁଁ ଭାଇଲି ଏଟା କୁଆଡେ ଯାଉଚି? ହେଲେମେଟ୍ ପିନ୍ଧି କି ଝାଡ଼ା ଆରେ କେତେ ଯଉ କେତେ ଟା କଲ କରିକି ଯୋଉ ଉଡ୍ର ମାରି ହବ?
ପାଞ୍ଚ ଟା।
ପାଞ୍ଚଟା ରୁ ତଳକୁ ହେଲେ ୱିଡ୍ର ମାରି ହବନି?
ହବ।
ହେନ୍ତି କରିବା ଆଉ । ଘରେ କଲ କଲେଣି ବେ।
ହଁ ହଉ କରନ୍ତୁ ଯିବା ଭାରି ତ ଏଇଜକେ ଆଉ।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
ତୁ ଘରେ ପହଞ୍ଚିବା କହୁଥିଲୁ?
ହଁ ପହଞ୍ଚୁଚି।
ପହଞ୍ଚୁଚି। ଏତେ ଟାଉଟରିଆ ତୁ।
ହେଲା।
ଛଅ ମିନଟ୍ ଖଣ୍ଡେ ହବଣି କେତେ।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
ମୋତେ ଟିକେ ଦେଖୁନୁ।
ସେନ୍ତି ହବ ଆଉ।
ଆଁ?
ସେନ୍ତି ହବ।
ଆଜି ହେଲା ଆଉ।
ହୁଁ।
ହବ କଣ ହେଲା ତ ଆଉ।
ହୁଁ।
ତ ଯୋଗୁଁ ସବୁ ହେଲା।
ସେ ଲେଟ୍ କଲା ଆଉ।
ଗଲା।
ବ୍ୟାଙ୍କରୁ ଆସିବୁ ଖାଲି
ତ ଅଜୁ ବା କହିଲି ହେତିକି।
ସେ ପଳେଇଆଇଲା ଆଉ କଣ କରିବା।
ମାନେ ସେ ବୁଝିଲାଣି କିନ୍ତି ଆସିବ କି କଣ ଏକାଥରେ ପଳେଇ ଆଇଚି ଘରକୁ। କହିଲା ଗାଡି ଭାଙ୍ଗିଯିବ। ଗାଡି ଟା ଭାଙ୍ଗି ଯାଉଚି ଆମେ ମରିବୁ ନା ନାହିଁ।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
ଆମେ ମଲେ ତାଙ୍କର କଣ ଯିବ ନା କି।
ଆଉ ଘରେ କଲ କଲେଣି। ଘରେ କଲ୍ କଲେ । ।
ଆଁ
ଅ ହଁ ଏଇ ବାଟେ ଆ ଭାରି ସଟ କଟ।
ଚାଲେ।
ଆଁ
ଚାଲେ।
ହୁଁ।
ଘରେ ଗଲେ ଏଇନା କଣ କହିବେ ତତେ?
କଣ କହିବେ ଆଉ ଗାଡି ତ ସଜାଡି ଚାଲି ଚାଲି ଆଇଲୁ ଆଉ।
ହୁଁ ହୁଁ।
ଓହୋ।
କି ଶାନ୍ତି!
ହଁ। ନା ପାଞ୍ଚଲି ବା ପଞ୍ଚିଲି ହଁ।
ଜି ହୋଉଛି ଆଉ।
ପହଞ୍ଚିଲି।
ହଁ କୋଉଠି ବାଦୁ
ଘରେ ଗାଧେଇବା ଆଉ।
ହଁ ପଡିଵା ଆଉ।
ହୁଁ।
କି ଆଉ ଇଆଡେ ଯାଉ ତାତି ଯାଇଥିବ ପାଣି ଫାଣି।
ଆଉ ତଣେ ପାଣି ଅଛି କି ତମର?
ଆଁ।
ପାଣି ଅଛି ତମ ଗାଁରେ କୋଉଠି ଆଉ?
କେନାଲରେ।
ହଁ କେନାଲ ପାଣିରେ ଗାଧେଇବ ଶୁଖିଯାଇଥିବ।
ଚକି ଯାଉଛି ମୁଣ୍ଡେ ପାଣି
ତ ତତି ଆଇନ
ମୁଣ୍ଡେ ପାଣି ମୁଣ୍ଡେ
ତୁ ଏଇ ଛାଇରେ ଠିଆ ଆମେ ଆର ଛାଇରେ ଠିଆ ହି ଦି ମିନିଟ ହେଇଯାଉ। ହେଇନି ଟାଇମ ବା ଗୋଟେ ମିନିଟ ହେଲେ ଘରକୁ ଯିବା। ହଁ।
ହଁ ଯାଉ ଯାଉ ହେଇଯିବ।
ହଁ ହଁ କାଟିଲାଣି ତ ସଟକଟରେ ପଳେଇବା।
ଶଟକୋଟ
ନାଇଁ ସର୍ଟକଟ ରେ ଯିବାନି ସର୍ଟକଟ ରେ ହାଡ଼ ପଡିଥିଲା।
ହଁ।
ହୁଁ ହୁଁ।
କାଳେଇ ଗୁଣି କରିଦେବ ତତେ କି ଆଉ?
ହୁଁ।
ସୁଲତାନା ଶୁଣିବାରେ ବୋଉ ଏୟିନା।
ଆଉ କଣ କରିବା ଚାଲି ଚାଲି ଆସିବାକୁ ପଡିଲା। ଯେତେ ଠିଆ ହେବେ ସେତେ ମାଇକିନା। ମୁଁ ଆଗ ବାଟେ ଯାଉଛି।
ଯା
ହୁଁ ହୁଁ।
ଯାଇଥିଲେ ମ
ଏଇଠିଥିଲେ କଣ ହେଲା?
ହଁ
ଯ ପହଞ୍ଚିଲୁ କିରେ?
ଆଁ
ପହଞ୍ଚିଲୁ।
ହଁ ପହଞ୍ଚିଲି ସୁଧଣା ଶୁଣୁଛି।
ହୁଁ ହୁଁ।
ତ ଯୁଗୁ ସବୁ ତ ଯୁଗୁ।
ଗାଡି କହିଲା ପାଞ୍ଚଟା ବେଳକୁ ଆଉ ଦମୁ ଆଉ।
ହଁ ଗାଡି ତୁ ଆଣିବୁ ତ?
ମୋତେ ଦେଇଛୁ କି?
ଯିବୁ ତ ଆଉ।
ହଉ ଦୁଇଶହ ତାହେଲେ ମୋର।
ହୁଁ। ଓହୋ।
ହେଲା କି ଭାଇ ହଁ। ହଁ ପହଞ୍ଚିଛି ନା ଯାଉଛି ଆଉ ଚାଲି ଚାଲି ଆଉ।
କେଉଁଠି ପହଞ୍ଚିଲୁ?
ତାଟି ପାଖରେ
ଏ ମୁଁ ତ ଘରେ ପହଞ୍ଚିଲିଣି।
ହେଲାକିରେ କାଟେ କାଟେ କାଟେ କଲ।